ହଁ, ଆଜ୍ଞା ନମସ୍କାର।
ହଁ ରେ ପୁଅ, ବୁଢାଟେ ହେଇଥା। ଜଲଦି ଜଲଦି ବାହାସାହା ହେଇକି ନାତି ନାତିଣୀ କରେ। ଘର ସଂସାର କରେ, ଛୁଆ ପିଲା ତୋର ଜଲଦି ଜଲଦି ପାଠ ପଢନ୍ତୁ ଆଉ ଭଲ ମଣିଷଟେ ହେଇକି ବାହରନ୍ତୁ, ବୃଦ୍ଧାବସ୍ଥାରେ ତୋର ଛୁଆ ପିଲାମାନେ ତତେ ଭଲ ସାହାଯ୍ୟ କରନ୍ତୁ। ତୁ ଖୁସିରେ ଖୁସିରେ ସ୍ଵର୍ଗ ଦ୍ବାରକୁ ଯା।
ଆରେ ଆ ମାଉସୀ ଆପଣ ଏତେ କିଛି ଆଶୀର୍ବାଦ ଦେଇଦେଲେ ମୁଁ ବହୁତ ଖୁସି।
ହଁ। ଆଜିକାଲି ତ, ମାନେ ବୁଢାବୁଢୀକୁ ପିଲାମାନେ ପଚାରୁନାହାନ୍ତି। ଆଜ କାଲି ଛୁଆ, ବାପା ମା ମାନେ ଛୁଆ ଜନ୍ମ କରିଦଉଛନ୍ତି, କିନ୍ତୁ ପୁଅମାନେ କି ଝିଅ ମାନେ ପଚାରୁନାହାନ୍ତି। ତାଙ୍କୁ ବୃଦ୍ଧାଶ୍ରମରେ ଛାଡି ଦଉଛନ୍ତି। ତ ସେମିତି ତୋ ସହିତ ନହଉ। ତର ତୁମର ଯୋଉ ଜୀବନସାଥି ମିଳିବ, ଯାହାବି ତୁମର ସ୍ତ୍ରୀ ଯିଏ ହବ ଗୋଟେ ଭଲ ସ୍ତ୍ରୀଟେ ହଉ। ତୋର ଯୋଉ ଝିଅ ଝିଅଟା ମାନେ ପାଗଳ ଭଳିଆ ବୁଲୁଚି, ତାକୁ ଟିକେ ଉଚିତ ସଂସ୍ ସ୍କାର ଦବା ପାଇଁ ତାକୁ ଗୋଟେ ଭଲ ମାଟେ ବି ମିଳିଯାଉ। ତ ସେଇଟା ଠାକୁର ତୋର ଜଲଦି ଜଲଦି ପୂରଣ କରିବେ। ତ ତୋ ସ୍ତ୍ରୀ ଟା ଗୋଟେ କାଣ୍ଡେଇ ସ୍ତ୍ରୀ ନହେଇଥାଉ, ଭଲ ସ୍ତ୍ରୀ ହେଇଥାଉ। ତୋର ସବୁ କଥା ମାନୁ। ତୁ ବି ତାର ସବୁ କଥା ମାନେ। ଆଉ ଜଲଦି ଜଲଦି ନାତି ନାତୁଣୀ ମତେ ଦେଖେଇ ଦିଅ। ତାପରେ ତମର ଛୁଆ ମାନେ ବି ଭଲ ପାଠ ପଢନ୍ତୁ। ଆଉ ମୁଁ ବି ନାତି ନାତୁଣୀ, ନାତି ନାତୁଣୀଙ୍କ ବାହାଘର ଦେଖିବି। ତାପରେ ଯାଇକି ସ୍ଵର୍ଗଦ୍ୱାର କୁ ଯିବି।
ଆରେ ଭାଇ ଏ କଣ କଣ କହିଦେଲେ ମାଉସୀ, ମୋ ଏତେ କଥା ମୁଁ କଣ କିଛି ବୁଝିପାରିଲିନି। ଆଉଥରେ ଧୀରେ ଆରାମସେ ଟିକେ କୁହନ୍ତୁ।
ଆକ୍ଚୁଆଲି ମୋର ଟିକେ ପାଟିଟା ଟିକେ ବେଶୀ ଦରକାରଠୁ ଅଧିକ ସ୍ପିଡରେ ଚାଲେ କଣ ପାଇଁ, ମୁଁ ବି ବୁଝିପାରେନି। ତ ମୁଁ ଏଇଆ କହୁଥିଲି କି ଯେ ଜଲ୍ଦି ଜଲ୍ଦି ବାହା ହେଇଯା। ଆଉ ତ ତମର ଯିଏ ଜୀବନ ସାଥୀ ହବ, ଲାଇଫ ପାର୍ଟନର ତ ସିଏ ଗୋଟେ ଭଲ, ଭଲ ଜୀବନ ସାଥୀଟିଏ ହେଇଥାଉ। କାଣ୍ଡେଇଟେ ନ ହେଇଥାଉ। ଗୋଟେ ଭଲଟେ ହେଇଥାଉ। ସଂସ୍କାରୀଟେ ହେଇଥାଉ। ଆଉ ତମର ଯୋଉ ବିଜେପି କଲେଜରେ ଯୋଉ ତମର ଯୋଉ ଝିଅଟା ଯୋଉ ପାଗଳ ଭଳିଆ ବୁଲୁଚି ତାକୁ ସମସ୍ତେ କହୁଛନ୍ତି ସଂସ୍କାର ଦେଇନ, କିଛି କରିନ‌। ତ ସେଇ ଜିନିଷ ଟାକୁୁ, ଯେମିତି ଆଉ କେହି ନ କହିବେ। ସେଇଭଳିଆ ଗୋଟେ ମା ଟେ ଆଇଲେ, ସେ ତାକୁ ଭଲ ସଂସ୍କାର ଦବ। ତ ଛୁଆ ଟା ବି ଯି ଝିଅଟା ବି ଗୋଟେ ତା ମା କୁ ଦେଖି ପାରୁନି। ବିନା ମା ବିନା ମା ରେ କାମ କରୁଚି ସବୁ। ସଂସାର ସେ ଚଳୁଚି। ବାପା ବି ସେଥିରେ ଧୋକା ଦେଇକି ପଳେଇଚି କୁଆଡେ ଦିମାସ ହେଲାଣି ଯେ ଆସୁ ଆସିବାର ନାଁ ଗ ନ୍ଧ ଧରୁନାହିଁ।
ସେ ମୁଁ ସେ ତୋ ସେ ଝିଅର ବାପାଟା ମୋ ସାଙ୍ଗ। ମୁଁ ତାକୁ କହିଦେଇଚି ଅତି ଶୀଘ୍ର ଯିବା ପାଇଁ। କାହିଁକି ନା ସେଠି ତା ଝିଅ ତାକୁ ଖୋଜିଲାଣି। କିନ୍ତୁ ସେ ଜାଣି ପାରୁନି କିଛି। ଆ ମୁଁ ତାକୁ ଆରେ କଣ ତୁ ଏତେ ଲେଟ୍ କଣ କରୁଚୁ ଯିବା କଥା ନ ନାଇଁ ତୋ ଝିଅ ସିଆଡେ ତତେ ଅପେକ୍ଷା କଲାଣି। ଯୋଉ ସେ ବି ତା ତା ବାପା ଚକର୍ ରେ ମାନେ ଚକର ରେ ମାନେ ତା ବାପାଙ୍କ ପରିସ୍ଥିତି ସେମିତି ଅଛି ତ ସେ ଯାଇ ଯାଇ ପାରୁନି ସେଥିପାଇଁ। ଆଉ ମୁଁ କହିଚି ସେ ଅତି ଶୀଘ୍ର ଯିବ।
ହଁ ସେଇ। କାରଣ ଝିଅ ଟାର ଗୋଟେ ଭୁବନେଶ୍ଵର ଭଳିଆ ସହରରେ ଏକୁଟିଆ ବୁଲ ଘୁରି ବୁଲୁଛି ନା ବାପା ଅଛି ନା ମା ଅଛି? କୋଉଠି ଯାଇକି ଚ ପଡୁଛି ତ ତାର ଝିଅର ବି ଆକ୍ଚୁଆଲି ବହୁତ ସାରା ସଆ ଏଥିିରେ ଭଲ ସାଙ୍ଗ ମାନେ ଅଛନ୍ତି। ତ କଲେଜ ବିଦ୍ୟା ମାନେ କଲେଜ ଯିବା ସମୟରେ ତ ସାଙ୍ଗସାଥି ମାନଙ୍କ ସହିତ ମଜାମସ୍ତି କରିଦଉଛନ୍ତି। କରିଦଉଛି। ତ ମାନେ ଗୋଟେ ମା ଟି ଥିଲେ ଗୋଟେ କଲେଜ ଆସୁଛି ତ ଟିଫିନ ଫିଫିନ କରିକି ଦବ। ତ କରିପାରୁନାହିଁ, ଆମର ଯୋଉ ଝିଅଟାର ଗୋଟେ ସୁରଜ ଦାଦାଟେ ଅଛି ହେଲା। ତ ସେ ସୁ ସୁରଜ ଦାଦା ଅଛି। ତାପରେ ହଉଛି ମାନେ ତାଙ୍କର ଅଛନ୍ତି ସବୁ। ମାନେ ବାପା ଟା ଯାଇଛି ସିନା ବହୁତ ସାରା ଲୋକମାନଙ୍କୁ ଛାଡିକି ଯାଇଛି। ତାଙ୍କର
ହଁ ମୁଁ ଉଁ ଦେଖା ଦେଖା ଶା ବା ବା ମାନେ ଦେଖା କରିବା ପାଇଁ ମାନେ ବୁଝିବା ପାଇଁ ତା ଖବର ମୁଁ ର ରଖିକି ଯାଇ ମାନେ ମୋ ସାଙ୍ଗ ତାକୁ ରଖିକି ଆସିଛି। ସେ କହୁଥିଲା ମତେ ଯେବେ ଫୋନ କରିଥିଲା ସେ ମତେ ଏ ସବୁ କଥା କହୁଥିଲା ବଟ ମୁଁ କହିଲି ହଉ। ଏଇଟା ଭଲ କାମ ଟିକେ କରୁଛୁ କିନ୍ତୁ ହେଲେ ବି ତୁ ଅତି ସେଇ ଘର ଯିବା ପାଇଁ ଚେଷ୍ଟା କର। ନହେଲେ ସେପଟେ ତୋ ଝିଅ ଯଦି କାନ୍ଦି ଫାନ୍ନ୍ଦି ଦବ ହଜି ହଜା ଗଲେ କିଏ କଣ କରିବ?
ସେଇ ଆଜିିକାଲି ବାସ୍ ବାସ୍ ଆଜିିକାଲି ଦୁନିଆ ଉପରେ ଭରସା ନାହିଁ। ତ ହଁ ଯଦି ସୁରଜ ଦାଦା କି ହୁ ଯୋଉ ବୈଦର ଆ ମାମୁଁ ଯଦି କିଏ ଛାଡିକି ପଳେଇବ ତାଙ୍କ ତ ସେ ପୁଣି ଅ ସୁବିଧା ହେଇଯିବ, ତାପରେ ଭଲ ତାର ମାମୁଁ, ମାଇ ପିଉସୀ ଆଉ ମାଉସୀ ସମସ୍ତଙ୍କ ସହିତ ଝିଅ ଭଲ ଖେଳୁଛି। ଭାରି ଖୁସି ହଉଛି ଝିଅକୁ ସମସ୍ତେ ଖାଲି ଧରୁଛନ୍ତି। ପାଏଲ ମାଉସୀ ତାର ଗୋଟେ ଅଛି ତାକୁ ନାଉ କରି
ହୁଁ ହୁଃ ହେ ହେ
ତ ଆଉ ସୁରଜ ଦାଦା ଗୋଟେ ଅଛି ସିଏ ମାନେ ଦରକାର ଠୁ ଅଧିକ ଟିଫିନରେ ଖାଇବା ନେଇକି ଆସୁଛି। ମାନେ ଉ ମଣିଷ ଗୋଟେ ଖା ଆଣୁଛି ଟିଫିନରେ ଏବେ ଦିନ ଆଣିଥିଲା। ଥଣ୍ଡା ରୁଟି ତ ସେଇ ଭଳିଆ। ତ ଛୁଆର ଖାଇବା ପିଇବାରେ କିଛି ଅସୁବିଧା ହଉନି। ବୈଦରିଆ ମାମୁ ଘର ଅଛନ୍ତି ଟାଇମ ଟୁ ଟାଇମ ବଟଲ ରୁ ପାଣି ସରିଗଲେ ପାଣି ଭରି ଦଉଛନ୍ତି। ଆଉ ତାପରେ ଖାଇବା ବି ଦଉଛନ୍ତି ବୁଲଉଛି ବୁଲ ବିଛନ୍ତି। ଆଉ ପାଏଲ୍ ମାଉସୀ ହେରିକା ସମସ୍ତେ ତାଙ୍କର ତନୁ ମାଉସୀ ସିଏ ବି ସ୍କୁ ଟିରେ ବୁଲଉଛନ୍ତି ସବୁଆଡେ। ଝିଅର କିଛି ଅସୁବିଧା ହଉନାହିଁ କିନ୍ତୁ ଟିକେ ଖାଲି ବାପା କଥା ମନେ ପଡିଗଲେ ଟିକେ ଖାଲି
ବାପର ଆ ଇଏଟା ମାନେ କମିଟା ତାକୁ ଅନୁଭବ ହଉଛି ଅନୁଭବ ହଉଥୁବ।
ହଁ ହଁ ମାନେ ହଁ।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
ହଁ ତ ସେଇ ଝିଅ ବି ଖାଲି କହୁଛି ସେ ଖାଲି ବେଳେ ବେଳେ କାନ୍ଦୁଛି ସମସ୍ତଙ୍କ ଆଗରେ। ସମସ୍ତଙ୍କର ବାପା, ମା ଦେଖିଲା ବେଳକୁ ବାପା ତାର ଦି ମାସ୍ ହେଲାଣି କୁଆଡେ ପଳେଇଛି। ସେ ଏବେ ଯାଏ ଆସି ପାରୁନାହିଁ। ହୁ ତାପରେ ମା ବି ତାର ଗୋଟେ ଜନ୍ମରୁ ମା ଦେଖି ନାହିଁ କିନ୍ତୁ ଛୁଆ କେମିତି କୁଆଡୁ ପଳେଇଆ ଆସିଲା ସେଇଟା ବି ଜଣା ପଡୁନାହିଁ। କି ତ ବୋଧେ ବାପା ବୋଧେ ଆଡପ୍ଟ କରିଦେଇଛନ୍ତି।
ହେ ହ ଏତେ କଥା କହିଦେଲେ ମୁଁ ପୁଣି ଟିକେ କଥା ଗୁଡା ବୁଝି ପାରିଲିନି ମତେ ଆଉଥରେ କହିଲେ ସିନା ମୁଁ ବୁଝିବି ଏତେ ଏତେ ମାନେ ଜୋର୍ ରେ ଜୋର୍ ରେ ନୁହୁ ତ ଏତେ ଆ ମାନେ ଜଲ୍ଦୀ ଜଲ୍ଦୀ ଜଲ୍ ହଁ ଜଲ୍ଦୀ ଜଲ୍ଦୀ ଏତେ ଜଲ୍ଦୀ ଜଲ୍ଦୀକହିବା ଦ୍ୱାରା ମୁଁ କିଛି ବୁଝିପାରୁନି ଟିକେ ଆରାମ ସେ ଭଲରେ ମାନେ, ଜଲ୍ଦୀ କୁହ କିନ୍ତୁ ଆରାମ ସେ କୁହ।
ହଁ ମୁଁ କହୁଥିଲି ଏଇଆ କି ଛୁଆଟାର ମା ନାହିଁ ତ କିନ୍ତୁ ମାନେ ବିନା ମାରେ ଛୁଆ ଟା କିନ୍ତୁ ବଢିଛି। ମା ଛୁଆକୁ ଜନ୍ମ କରିନି। ଯିଏ ବି ବାପା ଯାହାକୁ ବାହାହବ ସିଏ ତାର ମା ଟିଏ ହବ। ତ ଆ ଆକ୍ଚୁଆଲି କଣ ସେ ଛୁଆଟାକୁ ଅଳିଆ ଗଦାରେ ପଡ଼ିଥିଲା ଆପଣ ନେଇଆସିଥିଲେ? ନା ଡଷ୍ଟବିନ୍ ରେ ପଡ଼ିଥିଲା ନା
ମୁଁ ମୁଁ କାହିଁ ଆଣି ଆସିବି। ସେ ମୋ ସାଙ୍ଗ ଆଣିଛି ପା।
ଓହୋ। ବୁଝୁ
ଆପଣ କିଛି ବି କହିଦଉଛନ୍ତି ମାନେ ଆଉ।
ଓହୋ ହ ହ ହ ତାହେଲେ ସିଏ ତାହେଲେ ଗୋଟେଇକି ନେଇଆସିଛନ୍ତି। ଆପଣଙ୍କ ସାଙ୍ଗର ହୃଦୟ ଭାରି ବଡ଼। ତ ତ ସେଥିପାଇଁ ମାନେ ଏମିତି ନେଇ ଆସୁଛନ୍ତି ଆଜି କାଲି ତ ବାପା ମା ବି ଏଇ ଭଳିଆ ଯେ ଛୁଆ ମାନଙ୍କୁ କୋଉଠି ପକେଇ ଦେଇଅଛନ୍ତି ଅନାଥ ଆଶ୍ରମ ରେ ଛାଡି ଦୋଉଛନ୍ତି। ତ ଏଇଭଳି ଏଇଭଳିଆ ମଣିଷ ଦୁନିଆରେ ଟିକେ କମ୍ ଦେଖ୍ କୁ ମିଳେ। ଆପଣଙ୍କ ସାଙ୍ଗ ବା ବୋହୁତ୍ ଭଲ ଆଉ
ହଁ ସେ ବହୁ- ବ- ବ ବୋ-ବହୁତି ହି ମାନେ ଭଲ ସାଙ୍ଗଟିଏ ସବୁ ମୋର ମାନେ ସବୁ ତାର କଥାବାର୍ତ୍ତା ଢ଼ଙ୍ଗରଙ୍ଗ ସବୁ ଭଲ।
ହଁ ସେଟା ଭଲ ସାଙ୍ଗଟା। ଖାଲି ଟିକେ ବେଳେ, ବେଳେ ଟିକେ ଏମିତି ବିଚଳିତ ହେଇଯାଏ ଆଉ।
ହଁ ଏ ସେ ମାନେ ମଣିଷ ମାତ୍ରକେ ରହିବ ସେ ଏତିକି
ହଁ ମାନେ ଯଦି ଘରକୁ ଗୋଟେ ଥର ଯିବେ ତାପରେ ଆଉ ଭୁବନେଶ୍ଵର ଆସିବାର ଟିକେ ନାଁ ଗନ୍ଧ ଧରନ୍ତିନି।
ହୁଁ ହୁଁ ଏଇଟା ଟିକେ ଅଧି
ମଝୀ ମଝିରେ ଫେରୁୱେଲ୍ ଟାଇମ୍ ରେ ଯାଇଥିଲେ ଯେ ଯାଇଥିଲେ ଗଲେ ଯେ ଗଲେ କଲେଯେ ଗଲେ। ସେ କାଳେ କେ ପନ୍ଦର ଦିନି ପରେ ବୋଧେ ଆସିଲେ।
ହୁଁ ହୁଁ ହୁଁ।
ତାପରେ ପ୍ରାକ୍ଟିକାଲ୍ ବୋଝେ ଧରିକି ବସିଥିଲେ। କିଛି କରିନଥିଲେ ପାଗଳ ଭଳିଆ ହଉଥିଲେ। ତ ଏଇ ସବୁ ଟିକେ ଟିକେ ଦୋଷ ଅଛି ଆଉ, କଣ କରିପାରିବା। କିଛି କରିହବନି ମଣିଷ ମାତ୍ରକେ ହିଁ ଭୁଲ୍। ତ ସେଇ ଭୁଲ୍ ଟା ପାଇଁ ଥୋଡ଼ି ଆମେ ଏ କିଛି କରିପାରିବୁ, ଯେତେ ହେଲେ ବି ସେ ଛୁଆଟାର ବାପା ନା। ହୁଁ।
ସେ କେତ ଏତେ କିଛି ଅ ମାନେ ସାକ୍ରିଫାଇସ୍ କରିକି ଆ ଆସ ମାନେ ଯାଇକି ସେଇଠି ରହିଛି। ତ ମାନେ ସେ ବି ମାନେ ବୁଝିପାରୁଥିବ।
ହଁ ହଁ। ମୁଁ ବୁଝିପାରୁଛି ଯାହା ହେଲେ ବି ଗୋଟେ ଘର ତାଙ୍କର ଅଛି ସେଇଠି। ତ ଅଲଗା ରହୁ ହୁଛନ୍ତି ତ ସେଇଟା ବି ବେଳେ ବେଳେ ତାଙ୍କର ପିଣି ଘର ଲୋକ ଖୋଜିବେ ନା ଯାହାହେଲେ ବି ଆଉ ଏଇଟା ଏଇଟା ଟିକେ ହଉଛି ଆଉ କଣ କରିପାରିବା ଏଇଟା ମାନେ ଏମତି ହୁଏ ବେଳେ ବେଳେ କିଛି ଅସୁବିଧା ନାହିଁ ଆପଣ ହଉଛି ଆପଣ ଟିକେ ଜଲଦି ଆସିଗଲେ ଆପଣଙ୍କ ଛୁଆ ମାନେ ଆପଣଙ୍କ ସାଙ୍ଗ ଟିକେ ଜଲଦି ଆସିଗଲେ ତାଙ୍କ ଛୁଆ ଟି କେ ଖୁସି ହେଇଯିବେ ଆଉ ଆଉ ତାଙ୍କୁ ଆଉ କାହାର କମି ମେହେଶୁସ ହବନି ଆପଣଙ୍କ ଯେ ମାନେ ତାଙ୍କୁ ଟିକେ କହିଦେବେ ଜଲଦି ଜଲଦି ତାଙ୍କର ଟିକେ ମା ଟା ଟିକେ ଦେଖିଦେବେ ମା କ ମାନେ ସେ ଟିକେ ମା ର ସ୍ନେହ ମମତା ପାଇବା ପାଇଁ ସେ ଟିକେ ବ୍ୟାକୁଳ ହେଇଗଲେଣି ଆକ୍ଚୁଆଲି
ହୁଁ ହୁଁ ହୁଁ ବୁଝିପାରୁଛି ବୁଝିପାରୁଛି ମୁଁ
ହଁ ତ ଆପଣଙ୍କ ସାଙ୍ଗକୁ କହିଦେବେ ଯେତେ ଜଲଦି ଆସିପାରିବେ ତ ମାନେ ସେତେ ଜଲଦି ଭଲ ହଉ ଆମେ ପରେ କଥା ହବା କଣ କହୁଛନ୍ତି?
ହଁ ହଁ ଆପଣ ଯାହା କହିବେ ହଉ।